ଆଜ୍ଞା ହ୍ୟାଲୋ ଆଜ୍ଞା ମ୍ୟାଡ଼ାାମ ନମସ୍କାର।
ଆଞ। ନମସ୍କାର ମ୍ୟାଡ଼ମ୍।
ଆଜ୍ଞା ନମସ୍କାର କଣ କରୁଥିଲେ ଆପଣ?
ହଁ ଆ
ମୁଁ ଏ ଭୁବନେଶ୍ୱଵରରେ ମୁଁ ବି ଏଇଠି ବସି
ଭୁବନେଶ୍ୱ
ଆଜ୍ଞା।
ହଁ ବ
ଆଜ୍ଞା। ଆପଣ କଣ ଖାଇଥିଲେ ଦି
ଆପଣ ଖାଇଥିଲି ଦହି ପଖାଳ ଖାଇଥିଲି ମାଛ ଭଜା ସଜନା ଛୁଇଁ ଆଳୁ ବ୍ୟସର ବେସର ଦିଆଇକି ଭଜା ହେଇଥିଲା ଆଉ ଆମ୍ବ କାକୁୁଡି ଖିଆ ହେଇଥିଲା ଖରା ଦିନ ଯେହେତୁ ଦହି ପଖାଳ ଟିକେ ଦେଖି ଆାଉଛି ଆଉ ପେଟା ଥଣ୍ଡା ହେବା ପାଇଁ।
ଭଲ ଖରା ଦିନ ପାଇଁ ତ ପେଟ ଥଣ୍ଡା ପାଇଁକା ତ ପଖାଳ ପ୍ରାୟ ଆମ ଓଡିଆର ଖାଦ୍ୟ ଟା ହଉଛି ଆକ୍ଚୁଲି ଆମର ଖେଳ ଆମର ମାନେ ଓଡିଆ ଆମର ଓଡିଆ ମାନେ ଆମେ ଯେମିତି ମାନେ ଆମର ପଖାଳ ଟା ହେଇଗଲେ ଆମର ଆଉ କିଛି ଦରକାର ହିଁ ନାହିଁ। ପଖାଳ ସାଙ୍ଗକୁ ଯଦି ଟିକେ ମାଛ ଆଜ୍ଞା ମାଛ ଭଜା ଏଇ ସବୁ ଟିକେ ହେଇଗଲେ ଆ ଆମର ଆଉ କିଛି ବି ଆବଶ୍ୟକ ନାହିଁ ଏଇଟା ହଉଛି ଆମର ଓଡିଆ ଖାଇବା। ଆଜି କାଲି ସିନା ଖାଇ ଆା ଆଜିକାଲି ସିନା ଖାଇଲେଣି ମାନେ ଏସବୁ ମାନେ ଅ ଅଲଗା ଟାଇପ ରୋଷେଇ କରିକି ଆଜି ହେଲା ବିରିୟାନୀ ହେଲା ଆଜି ରୁଟି ହେଲା ଆଜି ମାନେ କେତେ ପ୍ରକାର ଆଇଟମ୍ କଣ ନେଇଗଲେ ପଖାଳରେ ଯୋଉ ଶାନ୍ତି ଅଛି ଆମ ଓଡିଆ ମାନଙ୍କର କିନ୍ତୁ ଆଉ କୋଉଥିରେ ବି ମିଳିବ
ଆପଣ କଣ ଖାଇଥିଲେ।
ମୁଁ ଆଜି ସେ ଗରମ ଭାତ ଖାଇଛି ଆଉ ଗରମ ଭାତ ଆଉ ଆମର ଆୱେଲି ପଖାଳ ଟିକେ ବନା ଥଣ୍ଡା ଫଣ୍ଡା ହେଇଯାଇଛି ତ ଘରେ। ତ ସେଥିପାଇଁ ମୁଁ କହିଲି ଗରମ ଭାତ। ଖାଇଦିଅ ଆଉ ଆମର ନହେଲେ ଆମର ବି ପଖାଳ ମତେ ତ ପଖାଳ ବହୁତ ଭଲ ଲାଗେ। ଆଉ ଆଜି ଗରମ ଭାତ ଏମତିଡା। ଥିଲା ଆଉ ପୋଟଳ ଆଳୁ ମିକ୍ସ ହେଇଥିଲା ଯୋଉ ସୋୟାବିନ୍ ପଡିକି ଆଉ ଦହି। କାକୁଡ଼ି ଏମତି ଆଉ।
ବୁଝିଲି ମ୍ୟାଡ଼ାମ।
ମ୍ୟାଡାାମ ଏଇ ଯୋଉ ଥଣ୍ଡା କାଶ। ହେଲେ ଏଜୌସବୁ ମାନେ ଆମର ହେଲା ମାନେ ଆମର। ଥଣ୍ଡା କାଶ ହେଲେ ଘରୋଇ ଉପଚାର। କଣ କିଛି ଆପଣ କହିପାରିବେ କି।
ଥଣ୍ଡା କାଶ ହେଲେ ମ୍ୟାଡାମ ଘରୋଇ ଉପଚାର ପ୍ରଥମ ଜିନିଷ ହେଲା ଯୋଉ କୁହନ୍ତି ତୁଳସୀ ପତ୍ର ମହୁ ଖାଇବା ପାଇଁକା। ମହୁ ଯଦି ଦେଶୀ ଆପଣ ଦେଶୀ ମହୁ ପାଉଛନ୍ତି। ସେଇଟା ଦେହ ପାଇଁ ବହୁତ ଭଲ ଦେଶୀ ମହୁ ମାନେ କଣ ଜାଣିପାରିଲେ ତ ଯୋଉଟା ଆମର ବଜାରରେ ବିକ୍ରି ହଉଛି ତା। କୁ ଆଣିବେନି। ଯଦି କିଏ ଗାଁ ଲୋକ ଜଙ୍ଗଲରୁ ଯୋଉଟା ସଂଗ୍ରହ ହୁଏ କି ଗାଁ। ତମେ କାହାକୁ ଯଦି ଜାଣିଛ କି ମହୁ ଚାଷ କରୁଛି କି ତା ସେ ନିଜେ ଦେଖିଥିବେ ଯେ ହଁ ମହୁ ଫେଣାରୁ ଆମେ ମହୁ କାଟିକି ଆଣୁଛୁ ଫେଣାରୁ କା। ସେଇ ମୋହୁଟା ଯଦି ଆପଣ ବ୍ୟବହାର କରୁଛନ୍ତି ସେଟା। ଦେହ ପାଇଁ ବହୁତ ଆମର ହିତକାରକ। ଆଉ ତୁଳସୀ ପତ୍ର ଟିକେ। ଆଉ ଗୋଟେ ଜିନିଷ ଅଛି ମ୍ୟାଡାମ ଆପଣ ଜାଣିଥିବେ କି ନାଇଁ ବାସଙ୍ଗ ପତ୍ର ଜାଣିଛନ୍ତି। ବାସଙ୍ଗ ପତ୍ର ମୋହୁ ମୋହୁ ବି ଥାଆନ୍ତି ଅ। ଗଙ୍ଗଚଉଳି ବି ତ ଖାଆନ୍ତି ଗଙ୍ଗଶିଉଳି ପତ୍ର ଗଙ୍ଗଶିଉଳି ରସ। ପତ୍ର ଟାକୁ ବା। ଟିକି ତା ରସ ମହୁ ନହେଲେ ଆପଣ। ଯଦି କାଶ ଟିକେ ଅତ୍ୟଧିକ କାଶ ହଉଛି। ପିପଳି ଜାଣିଛନ୍ତି ପିପଳି ମାନେ ଲଫା ଲ। ବାପା ଜାତୀୟ ଗଛ ତ ପିପଳି ଶୁଖେଇକି ଯଦି ଗୁଣ୍ଡ କରିକି ର ରଖିଥିବେ ବିପଳି ଗୁଣ୍ଡ ଟିକେ ପାଟିରେ ପକେଇକି ଉଷୁମ ପାଣି ପିଇଦେବେ ସେଇଟା ଆପଣଙ୍କ କାଶ ପାଇଁ ବହୁତ ଭଲ।
ଆଜ୍ଞା ତ ଦେଖିବା ଆଉ। ଆମର ଆଚ୍ୱେଲି ଥଣ୍ଡା ହେଇଯାଛି ତ ମୁଁ କହିଲି ଥଣ୍ଡା। ଆମର ମାନେ ଏମତି ମେଡିସିନ ହେରିକା ନ ମେଡିସିନ ତ ଖାଇଲେ ଭଲ କିନ୍ତୁ ମେଡିସିନ ନ ଖାଇକି ଆମେ ଯଦି ଘରୋଇ ଉପଚାରରେ କିଛି ବି ମାନେ
ହଁ ସେଇଟା ଠିକ କଥା। ମେ ଟା ମାନେ ଔଷଧ ସବୁବେଳେ ଖାଇବା ଦେହ ପାଇଁ ଠିକ ନୁହେଁ। କାରଣ ତମେ ଗୋଟେ ରୋଗ ପାଇଁ ଔଷଧ ଖାଉଥିବ ତମ ଦେଖରେ ଆଉ କିଛି ରୋଗ ଗ ବାହାରଚି ଯାଇ ପାରେ କାହିଁକିନା ସବୁର ପାର୍ଶ୍ୱ ପ୍ରତି ସେଇୟା ରୋହୁ ଚି। ସବୁ ମେ-ମାନେ ଔଷତ୍ର। ଆମେ କହିପାରିବନି ଯେ ଆମେ ଏଇ ଔଷଧ ଟା ଖାଉଛେ ଏଇଟା ଆମ ଦେହ ପାଇଁ ଠିକ ବୋଲି ଏଇଟା ଭାବିବା ଭୁଲ କାରଣ ଆଜିିକାଲି ସବୁ ଯୋଉ ରାସାୟନିକ ଜିନିଷ ବ୍ୟବହାର ହେଇକି ତିଆରି କରାହଉଛି କୋଉ ଜିନିଷ ଆମେ ଯାହା ଖାଦ୍ୟ ବି ଖାଉଛେ ଯୋଉ ପରିବାଟା ମିଳିଲା କି ଯୋଉ ଫଳ ଟା ମିଳିଲା ଆଗରୁ କଣ ଦେହ ଖରାପ ହେଲେ ଫଳ ଖାଆନ୍ତି ଆମେ ତ ଏବେ ସେ ଫଳ ଯୋଉ ବି ଖାଉଛେ ସେ ଫଳରେ ବି ରାସାୟନିକ ଜିନିଷ ଦିଆହଉଛି ରାସାୟନିକ ପଦାର୍ଥ ତା ଦେହରେ ଦିଆହଉଛି ଇଞ୍ଜେ କ୍ସନ୍ ହଉ କିଛି ସ୍ପ୍ରେ ମାରିକି ଦିଅନ୍ତୁ କିଏ ଚୂଣ ବଳି ଦିଅନ୍ତି ମାନେ ଆମ୍ବଟା ମାନେ ଆପଣ ଏବେ ଆମ୍ବ ସବୁ ସିଜିନରେ ପାଇବେ। ଯୋଉ ଆଗରୁ ଆମର ଯେଥିଲା କି ଆମର ଏଇ ଋୁ ଋତୁରେ ଏଇ ପରିବା ହୁଏ ଏଇ ଋତୁ ଋତୁରେ ଆମେ ଏଇ ଫଳଟା ପାଉ କିନ୍ତୁ ଆପଣ ଏବେ ବଜାରରେ ସବୁ ଋତୁରେ ସବୁ ପନିପରିବା ଫଳ ମୂଳ ସବୁ ପାଉଛନ୍ତି କୌଣ
ଆଜ୍ଞା ଏ ସବୁ କୁର୍ତ ହଁ ସବୁ ମାନେ ଲୋକମାନେ ସବୁ ମାନେ କଣ କହିଲେ ଜିନିଷ ହବା ଆଗରୁ ତାକୁ ଜବରଦସ୍ତି ପଚେଇ ଦଉଛନ୍ତି। ଆମର କା ଆମର ଆମ୍ବଟା ହେଲା ଦେଖୁ ନ୍ତୁ ଆମର ଆମ୍ବ ଟା ହେଲା ଆମର ଖରା ସିଜନ ଆମର ପାଚିବ ଆମର ହେଲା ସେଇ ଆଜ୍ଞା ହଁ କିନ୍ତୁ ସେମାନେ କଣ କରନ୍ତି ନା ତାକୁ ମାନେ କାରବାଡି ଦେଇକି ତାକୁ ପଚେଇ ଦିଅନ୍ତି। ଯୋଉଟା କି ଭଲ ନୁହେଁ ସେଟା ମାନେ ସିଜିନ୍ ହେଇନଥିବ ଆଜ୍ଞା କିନ୍ତୁ ଆମ୍ବ ବିକା ହଉଥିବ ବଜାରରେ ପାଚିଲା ଆ ବ। ଏ ଆମେ ଯୋଉଟା ଆମେ ଗଛରୁ ତୋଳିକି ଆଣିଲେ ଆମେ ଖାଇଲେ ଯୋଉଟା ଆମେ ନିଜେ ଆଣିଲେ। ସେଇଟା କିନ୍ତୁ ଭଲ। ଯୋଉଟା କି ଆମର ପୁରା ପ୍ରପର ମାନେ। ସିଜିନରେ ହବ।
ହୁଁ ଆଉ କଣ କରିବା ମ୍ୟାଡାମ ଯାହା ମିଳୁଛି ଯାହା ଯୋଉ ସେ ଋତୁରେ ଆମେ ଖାଇବା ତ ନାାଇ ଖାଇକି ତ ବଞ୍ଚିବା ଆଉ କଣ କରିବା? ଭଲ ହଉ ଖରାପ ହଉ। କଣ କରିବା?
ମୁଁ କହିଲି, ମ୍ୟାଡାମ ଆମର ଯୋଉ ଖାସ ହେଲେ ଆମର କାଢା ଗୋଟେ ବନେଇକି ପିଅନ୍ତି ବା?
ହଁ ହଁ କାଢା ଯୋଉଟା ପିଅନ୍ତି ଆପଣଙ୍କ ଘରେ କରିକି ପିଅନ୍ତି ସେଇଟା କେବେ?
ନା ମୁଁ ତ କେବେ କାଢା ବନେଇନି ମୁଁ କରିନି। ଆପଣ ଟିକେ କହିପାରିବେ କାଢା ରେ କଣ କଣ?
କାଢା କାଢା ଯଦି ଆପଣ କରିବା ପାଇଁ ଚାହୁଁଛନ୍ତି ମ୍ୟାଡାମ୍ ତାଠରେ ପ୍ରଥମ ଜିନିଷ ହେଲା। ଅଳ୍ପ ପାଣି ନେବେ। ପାଣିରେ ଅଦା ଅଦା ଅଳ୍ପ ଛେଚିକି ପକେଇବେ ଅଁ ଅଦା ସହିତ ତେଜପତ୍ର ଯଦି ଘରେ ଅଛି। ତେଜପତ୍ର ପ କେବେ? ଗୋଲମରିଚ ଆ ଗୋଲମରିଚ। ଆଉ ତୁଳସୀ ପତ୍ର ଅଳ୍ପ ପୋ ପୋଦିନାପତ୍ର ଅଳ ହ ବୁଝିପାରିଲ? ଏମି ଆଉ ରହିଲା ମହୁ। ସେଇ ଯୋଉ ଦେଶୀ ମହୁ ଟା କହୁଛି। ତାକୁ ପକେଇବେ। ଆଉ ତାକୁ ଭଲ ତ ଦଶ ରୁ ପନ୍ଦର ମିନିଟ ଯାଏ ଫୁଟେଇଦବେ। ଫୁଟେଇକି ତାକୁ ଛାଣିକି ପିଇବେ ଆପଣ?
ଏଇଟା ଏଇଟା କିନ୍ତୁ ଭଲ ଥଣ୍ଡା ହେଲେ ଏଇଟା
ଥଣ୍ଡା ହେଲେ, ବହୁତ ଭଲ। ବହୁତ ଭଲ। କାମ କରିବ ମ୍ୟାଡମ ତ ଯଦି ଆପଣଙ୍କର ତଣ୍ଟି ଗଳା ଦରଜ ହେଇଛି କି ଗଳାରେ କଫ ଜମି ଯାଇଛି। ସବୁ ମାନେ ଆପଣଙ୍କୁ ବହୁତ ଭଲ କାମ କରିବ। ହୁଁ ଏଇ ଜିନିଷ ଟା କାଢା ଯଦି ଆପଣ ତିଆରି କରୁ। ଜଲ୍ଦି କାଢା ଟା ଭଲ। ଦେହ ପାଇଁ ହିତକାରକ। ହଁ, ହଁ ମ୍ୟାଡ଼ାମ୍ ଆଉ। ଦେଖନ୍ତୁ ଥଣ୍ଡା ଜର କାଶ ହେଇଛି ନା କହୁଛନ୍ତି।
ଆଉ ଗୋଟେ ମ୍ୟାଡାମ ଆପଣ ଜାଣିଥିବେ? ଖାସ ହେଲେ ଗୋଟେ ତେଜ ପତ୍ରରେ ମିଶ୍ରି ପକେଇକି ପାଣି ଗୋଟେ ଫୁ
ସେଇଟା ହଁ। ସେଇଟା ହଁ ମୁଁ ତ କାଢାରେ ବି କହିଲି ଆ ଆପଣଙ୍କ ଯେମିତି କିି ଅଦା ତେଜପତ୍ର ଫୁଟେଇକି ପିଇ ପାରିବେ। ଆଉ କାଶ ଯଦି ହଉଛି। ସେଟା ଗୋଟେ କୁହନ୍ତି ଯୋଉଟା କି ପେଟ ଗରମ କାସ। ଜାଣିପାରିଲେ ତା ପାଇଁକା ମାନେ ଆପଣ ରା ଏରୁ ମାନେ ସପଜ୍ କାଲି ପିଇବାର ଅଛି କାଲି ସକାଳେ ଯଦି ପିଇବାର ଅଛି। ଆଜି ରାତିରୁ ଆପଣ କଣ କରିବେ? ମିଶ୍ରି ପାଣି ଆଉ ତେଜପତ୍ର ଫୁଟେଇଦବେ ଅଦା। ଛେଚିକି ପକେଇବେ? ତିନିଟା ଯାକ ଜିନିଷ ଫୁଟେଇଦବେ ତାକୁ ରଖିଦେବେ ସେମ୍ ଘୋଡେଇକି ଗୋଟେ ଜାଗାରେ ରଖିଦେଇଥିବେ। ହଁ ହଁ ଟିକେ ହଁ ସେ ପାଣିର ରଙ୍ଗ ଟା ବଦଳି ଯାଇଥିବ। ତାକୁ ଫୁଟେଇକି ରାତିରୁ ରଖି ଦେଇେଇଥିବେ ରା ତ୍ର ରଖିଲା ପରେ ଘୋଡେଇକି ରଖିବେ ତା ପରଦିନ ସକାଳୁ ଉଠିକି ଖାଲି ପେଟରେ ତାକୁ ପିଇ ଦେବେ ସେଟା ଭଲ ପେଟ ଥଣ୍ଡା କରିବ।
ଏଇଟା ଖାସ ଭଲ ହେଇଯିବ ପୁରା ଆମର ହଁ।
ଆଉ ବାକି ଖରାଦିନେ ଉଁ?
ଆଜ୍ଞା। ମୁଁ କହିଲି ଏଇ ସବୁ କଲେ ଆକଚୁଲି କଣ କହିଲେ ଆମର ଯୋଉ ଘରୋଇ ଉପଚାରରେ ଏଇ ସବୁ କହିଲେ ଆମର ମେଡିସିନ୍ ର ଆଉ ଏତେ ଆବଶ୍ୟକ ପଡିବନି। ବି ଏଇଟା ଖାଇଲେ ଆମ ଶ୍ୱାସ ଏଇଟା ମାନେ ପିଇଲେ ଆମ ଶ୍ୱା ସ୍ୱାସ୍ଥ୍ୟ ପାଇଁ ବି ଭଲ।
ସ୍ୱାସ୍ଥ୍ୟ ପାଇଁ ବୋହୁତ ଭଲ। ଆଉ ଯଦି ତେ ଖରାଦିନେ ପେଟ ଗରମ ବି ହୋଉଛି ତମେ ପିଇ ପାରିବ ଯୋଉ ଆମର ମିସ୍ରି ଭୁସି ତାକୁ ରାତିରୁ ପକେଇକି ରଖେଇକି ସକାଳେ ପିଇ ପାରିବ। ପଉଡା ପାଣି ପିଇ ପାରିବ ନହେଲେ ଓ ଆର ଏସ୍ ଯୋଉଟା ଆମର ମିଳୁଛି ଅଂଶୁ ଘାତରୁ ବଞ୍ଚେଇବା ପାଇଁ ସେଇଟା ଗୋଳେଇକି ପିଇ ପାରିବ। ଗ୍ଲୁକୋଜ ପାଣି ହେଲା ତାକୁ ବି ପି କରିବା ନାଇଁ ତ ଖାଲି ଚିନି ଲୁଣ ପାଣି ବି ବନେଇ ବନେଇକି ପିଇବ ଏଇସବୁରେ ଆମର ପେ ଥଣ୍ଡା ରହିବ। ଆଉ ମାର ଏଠୁ ଅଲଗା ସବୁ କିନ୍ତୁ ଯୋଉଠି କୋଲ୍ଡ ଡ୍ରୀଙ୍କସ୍ ମିଳୁଛି ସେଇଟା ଆଦୌ ପିଇବା କଥା ନୁହେଁ
ସେଇଟା ଖାଲି ମାନେ କଣ କହିଲେ ସେଇଟା କଲର୍ ମିଶା ଆଜ୍ଞା କଲର୍ ମିଶେଇ ଦଉଛନ୍ତି ଆଜ କାଲି ଯୋଉ ଭଳିଆ କେମିକାଲ୍ ପାଣି ଦଉଛନ୍ତି ମାନେ ମାନେ ଛୋଟ ଛୁଆଙ୍କଠୁ ବଡ ସମସ୍ତିଙ୍କର ଚଏସ୍ ହେଉଛି କୋଲ୍ଡ ଡ୍ରିଙ୍କସ୍ କିନ୍ତୁ ତୁ ସେଥିରେ ଯୋଉ ଏବେ କଲର ମିଶା ପାଣି ଆସିଲାଣି ସେଇଟା ତ ବହୁତ ଖରାପ। ଦେହ ପାଇଁ ଆମେ ନିଜେ ଘରେ ବନେଇକି ପିଇବାଟା ଆକ୍ଚୁଲି ଠିକ ଏଇ ଧର ହେଲା ଲେମ୍ବୁ ସରବତ ହେଲା ଆମର ଏଇ ସବୁ ଜିନିଷ ଆମେ ଘରେ ବନେଇକି ପିଇବାଟା ଠିକ୍ କିନ୍ତୁ ଏ ଥଣ୍ଡା କୋଲଡ୍ରିଙ୍କସ ଅଛି ନେଳି ନାଲି କେତେ ଭେରାଇଟ
ଏତେ ପ୍ରକାର ମିଳୁଛି ମ୍ୟାଡାମ୍ ନାଁ ସେଗୁଡା ଟୋଟାଲ ବି ଜମା ବି ସେଗୁଡା ପିଇବା କଥା ନୁହେଁ ଦେହ ପାଇଁ ସେଟା ଜମା ବି ଭଲ ନୁହେଁ ମ୍ୟାଡ଼ାମ ଆଉ ଯେତେ ସେଗୁଡା ମାନେ ଚାହିଁବେ ବଜାରର ଯାହାବ ପିଇବାକୁ ମିଳିଲା କି ଯୋଉଟା ଆମର କହୁଛନ୍ତି ପ୍ଲାଷ୍ଟିକ ର ମାନେ ଥଳିରେ ବନା ମାନେ ଯୋଉଟା ରହୁଛି ଯେମତି କି କେକ୍ କେକ୍ ହେଲା ବିସ୍କୁଟ ହେଲା କି ପାଉଁରୁଟି ହେଲା ସେଇଟା ସବୁ ପ୍ଲାଷ୍ଟିକ ପ୍ଲାଷ୍ଟିକ ଟା ଯେତେ କମ ଆମେ ବ୍ୟବହାର କରିବା। ଏବେ ପ୍ଲାଷ୍ଟିକ ତ ଅଭିଯାନ ବି ଚାଲୁଚି ନା ପ୍ଲାଷ୍ଟିକ ରେ ଯୋଉ ଖାଇବାଟା ଆମର ବନ୍ଦ ହେଇକି ରହୁଚି ସେ ଖାଦ୍ୟ ଗୁଡା ଯେତେ ଏତେ କମ ଆମେ ଖାଇବା କି ଆମ ନିତିଦିନ ଜୀବନରେ ପ୍ଲାଷ୍ଟିକ ର ବ୍ୟବହାର ଟା କମ କରିବା ପ୍ଲାଷ୍ଟିକ ଜାଗାରେ ବହୁତ ଅଲଗା ଜିନିଷ ବି ଆସିଗଲାଣି ମାନେ ପ୍ଲାଷ୍ଟିକ ଜରି ଜାଗାରେ ଆମେ କପଡା ବ୍ୟାଗ ବ୍ୟବହାର କରିପାରିବା। ଏ ହଁ ପ୍ଲାଷ୍ଟିକ୍ ବୋଟଲ ରେ ନ ପିଇକି ମାଟି ପାତ୍ର ମାଟି ବଟଲ ଲାଣି ଆଜି କାଲି କି ଘରେ ଗୋଟେ ମାଟି ମାଠିଆରେ ଆମେ ରଖିଦବା ପାଣି ସେଇଥିରେ ପିଇବା ନାଇଁ ତ କଣ କାଚ ବୋଟଲ ବି ଆସିଲାଣି କାଚ ବୋଟଲ ରେ ପାଣି ରଖିକି ପିଇବା ଯେତେ ମାନେ ପ୍ଲାଷ୍ଟିକ ରୁ ଦୂରେଇକି ରହିବା ଦେହ ପାଇଁ ଭଲ ପ୍ଲାଷ୍ଟିକ ଦେହ କୁ ଆକ୍ଚୁଆଲି ଆମର ଏବେ କ୍ୟାନସର ଯୋଉଟା କହୁଚନ୍ତି ସବୁ ମାନେ ଯୋଉଟା କି କର୍କଟ ରୋଗ।
ଆଜ୍ଞା ଆଜ୍ଞା।
ଉଁ ଭଲ ହେଇପାରୁଚି ସବୁ ରୋଗ ଅ ହେଲେ ଆମେ ଡାକ୍ତରଖାନା ଯାଉଚେ କି ଔଷଧ ଖାଇଲେ କି ଡାକ୍ତର ପରାମର୍ଶ କଲେ ଭଲ ହେଇଯାଉଚି କିନ୍ତୁ ଆମେ ଯଦି ନିଜେ ସଚେତନ ରହିବା ଆମେ ଜାଣିକି ଜାଣିଚେ ଯେ ଏଇଥିରେ ଏଇ ଅସୁବିଧା ଟା ହବ ଆମେ ତାକୁ ଟିକେ କମ ବ୍ୟବହାର କରିବା ସେଟା ଆମ ପାଇଁ ଭଲ ନା ଆମ ପାଇଁ ଆମ ପରିବାର ପାଇଁ ଆମ ପିଲାମାନଙ୍କ ପାଇଁ ଘରେ ଯିଏ ବି ରହିଲେ ତ ଆମେ ନିଜେ ହିଁ ସଚେତ ତନ୍ ରହିଲେ ଆମେ ଠିକ ରହିପାରିବା ଏଇଟା ହିଁ କଥା। ବୁଝିଲେ ମ୍ୟାଡାମ୍ ହଉ କଥା ହେଇକି ଭଲ ଲାଗିଲା ମ୍ୟାଡାମ୍ ର ରଖୁଛି। ଧନ୍ୟବାଦ।